ହଁ ନାଇଁ। ଜଳଖିଆ ଖାଇକି ବସିଥିଲୁ ଆଉ।
କଣ ଖାଇଲେ ଜଳଖିଆ?
ଜଳଖିଆ ଆଜି ଯଉ ଇଏ କରାହଇଥିଲା ଭୁଜି ଉପମା ଆଉ ତରକାରୀ।
ଆଉ ରୋସେ କଣ କଲେଣି ନା?
ରୋଷେଇ ଆ ତାଙ୍କର ପାଇଁ କରିକି ଦେଇ ଦେଇଚି ଆମ ପାଇଁ ହବ।
ହଁ ଆଜି ଶୁକ୍ରବାର ଅ ଛି ଆଇଁଷ।
ଶୁକ୍ରବାର ଯେ ଆଜି ଶୀତଳ ଷଷ୍ଠୀ ପଡୁଚି ତ। ଏଇଟା ପାଇଁ ଆଇଁଷ ଆଜି ଆଉ କରାହବନି। କାଲି ଆଜି। ଶିବ ବିବାହ ହଁ ଶୀତଳ ଦୁଇ ଦିନ ରହୁଚି, ଶିବ ବିବାହ ଶୀତଳ ଷଷ୍ଠୀ। ଦି ଦିନ ରହୁଛି ଆଜି ବି ଦେଖଉଚି କାଲି ବି ଦେଖଉଚି କାଲି କରିବା ଲୋକ କାଲି କଲେ ଆଜି କରିବା ଲୋକ ଆଜି କରିଛନ୍ତି ଆଉ।
ହ ଆପଣଙ୍କ ଘର ପାଖରେ ମ ନ୍ଦିର ଅଛି? ସେ ବହୁତ
ପାଖରେ ଶିବ ମନ୍ଦିର ଅଛି ପୁରା ପାଖରେ ଲାଗିକି।
ସେଇଥି ପାଇଁ ଆଉ।
ହୁଁ।
କାଲି ଆମ ଗାଁ ଏପଟ ଶାଇଟ୍ ପ୍ରାୟ ସନ୍ଧ୍ୟା ବେଳେ ହିଁ ହଉଥିଲା ବୋଧେ ସନ୍ଧ୍ୟା ବେଳେ ଥିଲା ନା କଣ?
ହଁ ନାଇଁ କାଲି ମାନେ ଦି ଦିନ କରୁଚନ୍ତି, ମାନେ କେତେଟା ପର୍ବପର୍ବାଣ ବି କେତେଟା ଆସୁଚି ପର୍ବ ଯୋଉଟା କି କି ଠାକୁରଙ୍କର ପୂଜା ଦି ଦିନ ରହୁଚି ହେଲା। ତମେ ଯେମିତି ଏକାଦଶୀ ଆଜି ବି ରହୁଚି କାଲି ବି ରହୁଚି। ଯେ ଏମିତି ହଉଚି ଆଉ। ଦି ଦିନ କରୁଚନ୍ତି ଆଉ। ତମର?
ଆମର ବୋଧେ ଏପଟେ ସାଇଟ୍ ରେ କାଲି ହେଇଥିଲା।
ହଁ ହଁ ରୋଷେଇ?
ରୋଷେଇ ଆଜି ସକାଳୁ ରୁଟି ଥିଲା କାଲି ରାତିର। ଆଉ ତିରେ ମଟର ଭେଦେଇଥିଲି, ଆଳୁ ମଟର ତରକାରି ଟିକେ କରିଦେଇଥିଲୁ, ରୁଟି ଖାଇଚୂ। ପୁଣି ଭାତ ଖାଇଲା ବେଳକୁ ଗୋଟେ ସାଢ଼େ ଗୋଟେ ଆଉ।
ତମର ସେଇଟୁ ଆବାଜ କାହିଁକି ବହୁତ ସ୍ଲୋ ଶୁଭୁଛି ତ
ହଁ। ଏଇ ସକାଳୁ କାଲି ମୋର ବାଲାନ୍ସ ସଡରିଯାଇଥିଲା ଫୋନ୍ ରେ କାଲି ରାତିରେ ଟେଲିଗ୍ରାମ ବୋଲି ଗୋଟେ ଆପ୍ ଟା ସେଥିରେ ଟିକେ ଜବ୍ ଲିଭିଜନ ଗୁଡା ଆସେ। ସେ ମାନେ ଯଉ ଅଛି ତ, ଅଛି ନେଟ ଏକଜାମ ଅଛି, ତ ନେଟ ଏକଜାମ ର ଯଉ କୋଷ୍ଚିନ ପେପର୍ ଲିକ୍ ହେଇ ଥିଲା ସେ
ହୁଁ।
ଚାଲାରୁ ସେ କହିଲା ନାଇଁ ବନ୍ଦ ଅଛି ତାପରେ ମୁଁ ବି ସେଇଥିରେ କ୍ଲାସ ଗୁଡାକ କର ପି ଏଫ୍ ପଳ ଆସେ ଆଉ କେଗଲା ହଇରାଣ ହେଇଯିବ ବାପାଙ୍କ ଫୋନ୍ ବି ଆଣିକି ଆଜି ସକାଳୁ ଟେଲିଗ୍ରାମ୍। ଥିଲା।
ହୁଁ ହୁଁ।
ସେ ଚ୍ୟାନେଲଟା ସର୍ଚ୍ଚ କଲାରୁ ଆଉ କିଛି ସବ କମ ଟେଲିଗ୍ରାମ୍ ବି ଟିକେ ମାନେ ହାଇ ସ୍ପିଡ଼୍ ନେଟୱାର୍କ। ହେଲେ ଟେଲିଗ୍ରାମ ବହୁତ ଭଲ ଚାାଗିବ ନହେଲେ ସିଏ ଘୁରୁଥିବ ଘୁରୁଥିବ।
ୱାଇଫାଇ କନେକ୍ସନ ଯଦି ଭଲ ହେଇକିନା ଅଛି ତାହେଲେ ହବ କାମ ଦବ।
ତାପରେ ବି ିଲିଟ୍ ହେଇଗଲା ନା ଏବେ ମୁଁ କହିଲି ଡିଲଟ କରିକ ଆଉଥରେ ଡାଉନଲୋଡ଼୍ କଲେ ଚାଲିବ କାଳେ। ଡିଲିଟ କରିଦେଇଛି ମୋର ବି ସେଥିରେ କୁଇ ଯେଉଗୁଡ଼ାକ ହୁଏ ମାନେ ଆମେ ଯେଉଁଗୁଡ଼ାକ ପଡ଼ୁ। ଗୁାକ ଗୁଡାକମେ କରିି ର। ଫ ତାଉ ପୁରସ୍କାର। କ୍ୱାସଚିନି ଆନସାର ପ୍ରାକ୍ଟିସ୍ ପାଇଁ ଡିଲିଡ ରଣୁଜ
ହୁଁ।
ସେ ନେଟ୍ ଏକ୍ଜମ୍ ବି ଟେଲିଗ୍ରାମରେ କିନ୍ତୁ ବହୁତ ଜ୍ଦି ନ୍ୟୁଜ୍ଗୁଡ଼ାକ ମେ ସ୍ପ୍ରେଡ଼ ହେଇଯାଏ ସେଥି
ପ୍ରେ ତ ହଉଛି ସବୁ ଜିନିଷ ନେଟରେ ଯେତେ ମାନେ କହୁ ପ ମଡି ସବୁ ବ ବହୁ ଲାଗି ରହିଛି ଆଉ।
ସେଇଗୁଡା ତ ସେମିତି ହଉଛି। କୋଶ୍ଚିନ୍ ପେପର୍ ସିନା ଯଉଁମାନେ ପାଇଗଲେ ସେମାନେ ହଁ ପାର ହେଇଗଲେ। କିନ୍ତୁ ଯେଉଁମାନେ ପଢ଼ିଥିବେ ସେମାନେ ବି ହଇରାଣ।
ହଇରାଣ ହଉଛନ୍ତି ଫେଶସ୍ କରୁଛନ୍ତି ଏ ବି ତ ବା। ଆମର ଏଇଠି ଗୋଟେ ଏବେ ଏତେ ବଡ ଆକ୍ସିଡେଣ୍ଟ ହେଲା ଯେ ଆଉ କୁହନି ଆମ ଘର ଆମ ଘର ପୁରା ଏନ ସାଇଡରେ ରହୁଛି ନା ହଁ ସେଠି ପୁରା ଏଇଠି ଗୋଟେ ଏତେ ମାନେ ସେ ଯୋଉ ଲୋକ ଏଠିକାର ଲୋକ ସେମାନେ ତାଙ୍କର ଭୁଲ ଦେଖୁନାହାନ୍ତି ହେଲା ସେପଟୁ ଆସୁଛି ଗାଡି ଗୋଟେ ସ୍ଲିପର ଗାଡି ଟା ଆଗରେ ଆଗରେ ଯାଉଛି ପଛପଟ ଜଣେ ଲୋକ ପୁରା ଗାଡି ପୁରା ଜୋରରେ ପୁରା ଏତେ ସ୍ପିଡରେ ଚଲାଉଛି ଆମେ ସେଠି ଛିଡା ଉଠିଛୁ ସକାଳୁ ସକାଳୁ ସେ ଛିଡା ଉଠିଛୁ ସେ ଏତେ ଜୋରରେ ନେଇକି ବାଡେଇଲା ସେ ଗାଡି ଟିପର ଗାଡି ପଛ ପଟରୁ ସେ ପିଲାର ସେଠି ଦି ଜଣ ପିଲାର ସ୍ପଟଡେଥ ହେଲା। ଏପରି ଭଲା କଣ ହବ? ତଥାପି ଗାଁ ଲୋକ ଯେମିତି ସେଠି ସେ ଏରିଆ ଲୋକ ଘେରିଗଲେ କହିଲେ ଦେଶିଆ ଏରିଆ ସେ ପାଖଡା ଘେରିଗଲେ ଯେମିତି ସିଏ ଜୀବନ ବିକଳ କରିକି ସେ ଡ୍ରାଇଭର ଟା ପଳେଇଲା ହେଲା ସେ ହିଲ ହେଲ୍ପର କୁ ସେଇଠି ଧରିଲେ ସେଇଠି ତାକୁ ପିଟି ପିଟି ପୁରା ଦରମରା କରିଦେଲେ ଡ୍ରାଇଭର ଦୌଡ଼ି ଦୌଡି ଯାଇ ଗଲା ସିଧା କୋଉଠିକି ଯିବ କହିଲ ସିଧା ପୋଲିସ ଷ୍ଟେସନ ପଳେଇଲା ସିଏ। ଦୌଡିକି ହେଲା। ଦୌଡିକି ପୋଲିସ ଷ୍ଟେସନ ଗଲା ପୋଲିସ ଷ୍ଟେସନ ରୁ ପୋଲିସ ବାଲାଙ୍କର ପ୍ରୋଟେକସନରେ ବୋଲି ସିଏ ବଞ୍ଚିଗଲା। ନହେଲେ ଏଇ ଲୋକମାନେ ତାକୁ ମାରି ଦେଇେଇଥାନ୍ତେ ଆରେ ନିଜର କଣ ଭୁଲ ସେଇଟା ନ ଦେଖୁନ।
ନାଇଁ ଲୋକ ଗୁଡା ଏଇ ମଝିରେ କିନ୍ତୁ ପିଲାଟାକୁ ବାଡ଼େଇ ବାଡ଼େଇ ମାରି ଦେଇେଥିଲେ।
ହଁ ବାଲି ଅତାର ତ।
କେତେ ମାନେ ଲୋକ ଗୁଡା ପୁରା ମସନ୍ତି।
ଦୃସଂସ ହେଇଗଲେଣି ମଣିଷ ମାରିବା। ଆମକୁ ପିମ୍ପୁଡି ଗୋଟିଏ ପିମ୍ପୁଡି। ତମେ ମାରି ପାରନୁ। ହେଲା ସେମାନେ ମଣିଷ ମାରିଦଉଛନ୍ତି ତା ନାଇଁ ଏଥିରେ। ତାଙ୍କର ସେଠି କିଛି ଲାଭ ନେଇଁକି କିଛି ଇଏ ନାହିଁ।
କିଛି ନାଇଁ ତା- ଗୋଟେ ଲୋକ ମରିଗଲେ ତାଙ୍କ ଘର ଲୋକ ଗୁଡ଼ା କେତେ ହଇରାଣ ହେଵେ।
କଣ ହଁ ତାଙ୍କ ଘର ଲୋକ ତ କେତେ ହ ତା ମା ଛୁଆ ଟାକୁ ଜନ୍ମ କରିଛି ଏତେ କଷ୍ଟରେ ଆଉ।
ଆମେ ପରା ମାନେ ଏ ମୋର ଏଜାମ ଦେଇଥିଲି ଯା ମାନେ ଯାଜପୁର ପଟେ ଦେଇଥିଲି। ନେଟ ଏକ୍ଜାମ ଅଛି ମୋର ତରିଶ ତାରିଖ। ହ ଘର ତୁ ଦେଖିଲା ବଳୁ। ସେ ଆସିଲା କଟକରୁ ସେ ନ- ଖରା ସାଇଟରେ ଗୋଟେ ଭିତରକୁ ଟିକେ ପୁଣି ଏକ୍ଜାମ୍ ଅଛି ଯେ। ତିନିଟାରୁ ଛଅଟା। ତିନିଟାରୁ ଛଅଟା ସନ୍ଧ୍ୟା ହୋଇଯାଉଛି ଛଅଟା ବଳକୁ। ନଖରା ସେ ଭିତ୍ ଭିତରକୁ ଯେ ତା ଭିତରକୁ ବସ୍ ଫସ୍ ଏତେ ମିଳିବନି ମୁଁ ଝିଅ ପିଲାଟା ଏକୁଟିଆ ଯକି ସେଠି କଣ କରିବି ମୋ ସାଙ୍ଗ ଛୁଆ କଲେଜ ଛୁଆଙ୍କର କାହାର ପଡ଼ିନି ଆଉ କଟକ ଏଠୁ କେମିତି ଯିବୁ ମୁଁ ଗଲେ ହଁ ମୁଁ ହଷ୍ଟେଲରେ ରହିିବି ପ୍ରାଇମ୍ ଟେ ବାପା ଗଲେ ବାପାଙ୍କୁ ତ ଆଉ ଗାଲ୍ସ ତାହାଲେ ରଖ ଖେଇବେନି ସେଥିନାଗି ବାପା କହିଲେ ଆଉ ସ୍କୁଟିରେ ପଳେଇବାକୁ ଘରେ ଟିକେ ମନା କରୁଚନ୍ତି ଏବେ ଯେଉଁ ଆକ୍ସିଡେଣ୍ଟ ହେଉଚି ଆଉ ସେଇଥିପାଇଁ ଗାଡ଼ି ଫାଡ଼ି ନେଇକି ଯିବା ପାଇଁ ବି ଡର ମାରୁଚି।
କଷ୍ଟ ନାଇ ଏଇ ଆକ୍ସିଡେଣ୍ଟ ଲାଗି ଡର ଲାଗୁଚି ଗାଡି। ମାନେ ତମେ ଠିକ ରେ ଚଲଉଥିବ ହଁ ଫ୍ରଣ୍ଟ ବାଲା କି ବ୍ୟାକ୍ ବାଲା ତମକୁ ଆଣିକି ନ ବାଡିବ। କି ନ କଣ ଅସୁବିଧା ନ କରିବ ବୋଲି ସେଇଟା କିଛି ଗ୍ୟାରେଣ୍ଟି ନାହିଁ ସେଇ ଜିନିଷ ହେଲା ଅସୁବିଧା। ସେଇଟା ଡର ତ ଲାଗୁଛି ହଉଚି ସେମିତି ଆକ୍ସିଡେଣ୍ଟ ମାନେ ବହୁତ ଆଉ।
ଏବେ ବି ହଁ ବହୁତ ଆକ୍ସିଡେଣ୍ଟ ହଉଛି ଏବେ ଆକ୍ଡେଣ୍ଟରେ ଯୋଉେ ବଢି ଯାଇଚି ବହୁତ।
ବହୁତ ବଢି ଯାଇଚି ତମେ ନାଇଁ ଏମାନେ ବି ହେଲମେଟ ତମେ ନ ଚେକ୍ କରିକି ତମେ ହେଲମେଟ ଚେକ୍ କରନି କିନ୍ତୁ ତମେ ରାସ୍ତାରେ ମାନେ ରାସ୍ତାର ରୁଲସ କୁ ତମେ ଇଏ କର। ନା ସିସି ଟିଭି ଲଗେଇଲେ କଣ ଶୁଣ ସିସି ଟିଭି କଣ ଚେକ୍ କରିପାରିବ କି ଅଟକେଇ ପାରିବ କି ଗୋଟେ ଆକ୍ସିଡେଣ୍ଟ କୁ?
ସେଇ ହେଲା ନାଇଁ ତାପରେ ବି ଏମାନେ ଚେକ୍ ବି କରୁନାହାନ୍ତି। କୋଉ ମାସରେ ଥରେ ଚେକ୍ କରୁଛନ୍ତି ସେତେବେଳେ ଫାଇନ୍ ପକେଇ ଦଉଛନ୍ତି ସରିଲା
ହୁଁ ତାଙ୍କର ଯେତେବେଳେ ଥିବ ଏକ୍ଟିଭ ମୁଡ। ହଁ ଏକ୍ଟିଭ ମୁଡ ଆସ ସେ ଆକ୍ଟିଭ ହେଇଯାଉଛନ୍ତି। କୋଉ ଉପରୁ କୋଉଠୁ ପ୍ରେସର ପଳେଇ ଆସିଲେ ସେ ଆକ୍ଟିଭ ହେଇଯାଉଛନ୍ତି। ନହେଲେ ମନ୍ତ୍ରୀ ଫନ୍ତ୍ରୀ କଣ ଆସିବାରଥିଲେ ଯେ ଏକଟିଭ ହଉଛନ୍ତି ନ ହେଲେ ନାଇଁ ସରିଲା ଯିଏ ମର ଯିଏ ଯାହା ହେଲେ ଯାହା ହବ ତାଙ୍କର କିଛି ଯାଜ ଆସେ ନାହିଁ। ଏମିତି ତ ହଉଛି ଆଉ ଏଇ ଜିନିଷ ପାଇଁ ଲୋକ ଟିକେ ଡରୁଛନ୍ତି। ମାନେ ଗାଡି
ମୋ ବାପା ସେଇଆ କହୁଥିଲେ ହେଲେ ଆଉ କଣ କରିବି ମୋତେ ଘରରୁ ମୁଁ ଯଦି ବାହାରିବି ମୋତେ କଟକ ଆସିବା ପାଇଁ ଲାଗି - ଅଧ ଘଣ୍ଟେ ଆଉ ସାଢେ ଛଅଟା ପୂରୁବରୁ ମୋତେ ଆଉ ବସ୍ ମିଳିବନି ଆମ କଟଟକୁ। ହଁ ତାପରେ ଚାଲି ଚାଲୁ ଯାଇଥିଲି ମୋର ଗୋଟେ ସାଙ୍ଗର କଲେଜ ସିଆଡ଼େ ଥିଲା ମୁଁ ଯାଇଥିଲି ସେପଟେ। ରାପିଡ଼ୋ ହୋଇ ଆସି ଏବେ ତେ ଚାଲୁହିଁ ତ ଛଅଟା ସାତ ଅଟା ବେଳକୁ ମୁଁ ଯିବେ ବୁଲାକୁୁଟିଆ ଖାଇରା ନେଇଯିବି
ଆଉ
ଆମର ଏପଟୁ ପାଞ୍ଚଟା ସାଢ଼େ ପାଞ୍ଚଟାରେ ସାଢ଼େ ପାଞ୍ଚଟାରେ ରହୁଛି। ଦିନେ ଦିନେ ଲେଟ୍ ହେଇକି ସାତଟା ବାଜିଯାଏ ମାନେ ଟ୍ରେନ ସେମିତି ଏତେ ଲେଟ ମାନେ ସାଢ଼େ ପାଞ୍ଚଟାରୁ ଟ୍ରେନ୍ ଆସିବ ସାତଟା ବେଳେ ମୁଁ ଆସିକି ଘରେ ଦିନେ ଦିନେ ପହଞ୍ଚ ରାତି ଦଶଟା ବାଜିଥାଏ।
ଚେଷ୍ଟା ହେଇନି ହଁ ଘର ଘର ଲୋକ ବି ଟିକେ ଓରିଡ ହେବେ ଝିଅ ଛୁଆ ଟ
ହଁ ଝିଅ ଛୁଆ ଟା ନା ଏତେ ବାଟରୁ ଆସିବା
ଏଇ ଯୋଉ ଜିନିଷ ତ ରହିଛି ଯୋଉ ଝିଅ ଛୁଆ ମାନଙ୍କର ବି ହୁଁ ହୁଁ ନାଇଁ ନାଇଁ ସେମିତି କହିହବନି ଦେଖ ଝିଅ ମାନଙ୍କୁ ସବୁ ଛାଡୁଛନ୍ତି ପଢିବା ଜାଗାକୁ ଭଲ ଜାଗାରେ କିନ୍ତୁ ସେଠି ଝିଅ ଯଦି ଚାଲଲା କିି ହେଲା ଚାଲାକ କି ବୋଲି ନା ଏବେ ଡକ୍ଟର ଗୋଟେ ସେ ନିଜେ ସେ ଭଭରନି ହ ଡକ୍ଟର କୁ ମାରିକି ତାକୁ ପୋଡି ପୋଡି ଜାଳି ଦଉଛନ୍ତି। ଇଏ ହବ ବୋଲି ଆଉ କାହା କୋଉ ଭରସାରେ କୋଉଠିିକି କଣ ପାଠ
ନା ଲୋକଙ୍କ ମୁଣ୍ଡକୁ ବେଳେ ବେଳେ ଏମିତି ମାନେ ପାସ ଚନ୍ତାଧାରା ସବୁ ଆସୁଛି ସେମାନେ କଣ କରୁଛନ୍ତି ନିଜକୁ ଜଣା ନାହିଁ ପରେ ଭାବିଲେ ତ ଆଉ କିଛି ନଥିବ ନା ମାନ ସେଇ ଗୋଟେ ଗୋଟେ ଟାଇମରେ ଆଉ ମାନେ ଆମ ସାଙ୍ଗ ଛୁଆଙ୍କ ସବୁ ବହାଘର ଥିଲୁ ମାନେ ପୁରୀ ଯିବା ପାଇଁ କହିଲେ କି ଆଉ ଝିଅ ପୁଅ ମିଶିକି ଯିବେ। ମୁଁ କହିଲି ନାଇଁ ମୁଁ ପୁଅ ପିଲାଙ୍କ ସାଙ୍ଗରେ ଯିବିନି କହିଲା ଆଉ ସମସ୍ତେ ଯାଉଛନ୍ତି ଚାଲେ ମୁଁ କହିଲେ ସେମିତି ନାହିଁ। ପୁଅ ପିଲାଙ୍କ ସହିତ କେବେ ବି ସେଫ୍ ନୁହଁ କାରଣ ସେମାନେ ସାଙ୍ଗ ପିଲା କେତେବେଳେ କଣ ଏଠ ଗୋଟେ ନିଜକୁ ରେକ୍ସ ନେବି ମୁଁ। ଖାଲି ଝିଅ ପିଲା କଲେ ମୁଁ ପ ବି। ତୁମର କିଛି ନାଇଁ। ହେଲେ ଏମିତି ହେଲେ ଭଲ ଲାଗିବନି। ଘର ଲୋକ ବି ରାଜି ହେବେଘର ଲୋକ
କୁହ ଘର ଲୋକ ରାଜି ହେବେକି? କି ନ ଆମେ ତ ଯାଉଛୁ ଦେଖୁଛୁ ସିଚୁଏସନ ଠିକ ନାଁ ହିଁ ଆଉ ହୁଁ। ହୁଁ। କାମ ଆଉ। ବହୁତ ଡରମାରୁୁଛି ଛୁଆଙ୍କୁ କେମିତି କଣ ପଢି ପଢେଇବୁ କେମିତି କଣ ଇଏ କରିବୁ ଆଗେ ଥିଲା ବାପା ମା ମାନେ ସାହସ ଦଉଥିଲେ କି ତମେ ମାନେ ଆକୁ ଯାଅ ବଢ ଇଏ କର ସିଏ କର ଏବେ ଆମକୁ ତାଙ୍କୁ ସାହସ ଦବା ପାଇଁ ବି ଡର ଲାଗୁଛି। ସେ କାଲି ସକାଳେ ତାଙ୍କ ସହିତ କଣ ଗୋଟେ ଇନସିଡେଣ୍ଟ ନହବ ବୋଲି କଣ କିଛି ଗ୍ୟାରେଣ୍ଟି ଅଛି? ଠିକ ଅଛି ହଁ ହଁ ଠିକ।